ହ୍ୟାଲୋ।
ହ, ହଁ ଶୁଭୁଚି କଣ କହୁଛୁ?
ଆଉ କଣ କରୁଚୁ?
ନାଇଁ ଏଇଠି ବସିଛି ଆଉ।
ଆଉ ଆଜି ଖାଇଲ କଣ?
ଖାଇନି ବିସ୍କୁଟ ଚା।
ଓହୋ ଆଉ ତମ ଆଡେ ଖରା କେମିତି ହଉଚି?
ହଁ ହଉଚି ଗରମ ଲାଗୁଚି ଆଉ।
ଆଉ ତମର ରଜ ପ୍ଲାନ କଣ?
ରଜ ପ୍ଲାନ ତ ସେମିତି କିଛି ନାହିଁ। ଦେଖିବା ଆଉ ରଜ ଦିନ।
କୋଉଠିକି ଗଲେ ଭଲ ହବ?
ଦେଖିଆ ଆଉ ସାଙ୍ଗ ମାନ ଯାକୁ ଡିସାଇଡ କରିବେ ଆଉ।
ଆଉ ଡ୍ରେସ କିଣା ସାଇଲାଣି?
ହଁ ସଇଲାଣି।
କୋଉଠୁ ଆଇଁଲ ମାନେ କୋଉଠୁ ଆଇଁଲେ ଭଲ ଡ୍ରେସ ମିଳିବ ମାନେ ଭଲ ପ୍ରାଇସ୍‌ ରେ।
ମୁଁ ତ ଭି ଟୁ ରୁୁ ଆଣେ।
ହୁଁ ବି ଟୁ ରେ ଭଲ ପ୍ରାଇଜ?
ହଁ। ଭଲ ଭଲ ଡ୍ରେସ ବି ଆସେ ପାଇଯାଏ କମ ଦାମ ରେ।
ହଁ। ଆଉ କୋଉଠିକି ଗଲେ ବୁଲିବାକୁ ଭଲ ହବ? ରଜରେ।
ଯିବା ଆଉ ବନ୍ଧୁବାନ୍ଧବ ଘରକୁ ଆଉ।
ହଁ, ଆମେ ଚାଲୁନ ମିଶିକି ସବୁ ପୁରୀ ଯିବା ଏଥର। ରଥଯାତ୍ରା ବି ଆଗକୁ ଆସିବ ଭିଡ ହେଇଯିବ ଯାଇହବନି ଏବେ ଯିବାେ ବୁଲିକି ପଳେଇ ଆସିବା।
ହଁ ଆଉ କିଏ କିଏ?
ହଁ ମିଶିକି ଜିବା ସାଙ୍ଗମାନେ ସବୁ ଆଉ।
ହଁ ଆଉ କେବେ ଏଇ ର ଫାଷ୍ଟ ରଜକୁ ନା ସେକେଣ୍ଡ ରଜକୁ?
ରଜ ରଜରେ ତ ଝିଅ ପିଲାମାନେ ମନ୍ଦିର ଦର୍ଶନ କରନ୍ତିନି ଦେଖିିବା ରଜ ପୂର୍ବରୁ ଯିବା ଭାରି ଆମେ।
ଓହୋ ହଉ ସମୁଦ୍ର କୂଳରେ ଯିବାନି?
ହଁ ସମୁଦ୍ରକୁ ଯିବା ଗାଧା ଗାଧି କରିବା ପୁରୀ ଯିବା ଯ ସମୁଦ୍ର ଏ ତ ଜଣ ଯିଆବା ମଜା ହିଁ କଣ?
ହଁ ହଁ।
ସମୁଦ୍ରକୁ ତ ଯିବା ପଡିବ ନା?
ହଁ।
ହୁଁ ଆଉ ତମକୁ ତ କଣ ସବୁ ଆସେ ରୋଷେଇ?
ମତେ ତ କିଛି ଆସେନି କିନ୍ତୁ ଇପି କରିଦିଏ ଆଉ।
ଆଉ ୟୁପି କେମିତି କର ଟିକେ କହିଲ? ମୁଁ କଣ କଣ ପକାହବ କେମିତି କଣ?
ଫାଷ୍ଟ ପିଆଜ କାଟିଇ ତାପରେ ଆଳୁ ତାପରେ ପିଆଜ କୁ ତେଲରେ ଭାଜି ଦବ ତାପରେ ତାକୁ ପାଣି ଦେଇଦବ ତାପରେ ମସଲା ମସଲି ପକେଇବ ଆଉ। ଆଳୁ ଫାଳୁ ପକେଇ ମସଲା ପକେଇବ ସେ ସିଜି କି ଭେଜିଟାରୁ ମୁଁ କିଛି ପକାଏନି ମୁଁ ସେମିତି ଖାଲି ହଁ ମୋର ସେମିତି ପିଆଜ ଆଳୁରେ କରିଦିଏ।
ହୁଁ ହୁଁ।
ସିଝା ଆଳୁ ସିଝି ସାରିଲା ପରେ ୟୁପି ପକେଇ ଦବ ତାପରେ ତାକୁ କାଢିକି ଖାଇବ।
ହୁଁ ସବୁଟୁ କୋଉଟା ଭଲ ଲାଗେ ଫାଷ୍ଟ ଫୁଡରେ ଖାଇବାକୁ?
ମତେ ତ ମୋମୋ ଭଲ ଲାଗେ।
ହୁଁ ମୋମୋ କେବେ ଘରେ ଟ୍ରାଏ କରିଛନ୍ତି?
ହଁ ହଁ।
ଘରେ କେବେ ବନେଇକି ଖାଇବ?
ହୁଁ।
ଓହ ଘରେ ଭଲ ଲାଗେ ନା ବାହାରେ ଭଲ ଲାଗେ?
ବାହାରେ ଭଲ ଲାଗେ ଘରେ କଣ ଭଲ ଲାଗିବ କି?
ହୁଁ ଯୋଉରା ଖରାପ ସେଉରା ହିଁ ତ ଭଲ ଲାଗେ ନା ଘରେ ଘରେ ଗଲେ ଟିକିନାକୁ ଭଲ କ୍ଲିନ କରିବ ବାହାରେ କଣ ଆମେ ଦେଖିପାରୁଛେ କେମିତି କଣ ବନଉଛନ୍ତି।
କିନ୍ତୁ ବାହାର ଖାଇବା ଘରେ ଖାଇବା ଅପେକ୍ଷା ବହୁତ ଭଲ ଲାଗେ।
ହୁଁ। ଆଉ ତମ କଲେଜେରେ କେମିତି କଣ ସାଙ୍ଗସାଥି ବୁଲାବୁଲି କୁଆଡେ କୁଆଡେ ଯାଇଛ କଲେଜ୍ ଯୋଗ୍।
ଆମେ ତ କୁଆଡେ ଯାଇନୁ କିନ୍ତୁ ଚଣ୍ଡି ମନ୍ଦିର ଯାଇଥିଲୁ ଦି ଦିନ ହବ ଯୋଉ ଇଣ୍ଟର୍ସିପ ପାଇଁ।
ହୁଁ ଚଣ୍ଡି ମନ୍ଦିରରେ ଭଲ ଲାଗେ ବସିବାକୁ। ମାନେ ଚଣ୍ଡିୀ ମନ୍ଦିରେ କେତେ କଣ ଲୋକ ହୁଅନ୍ତି ଦିନକୁ ସବୁଦିନ ଲୋକ ହୁଅନ୍ତି ନା ହୁଅନ୍ତି?
ନା ସେଇଟା କଟକ ପ୍ରସିଦ୍ଧ ମନ୍ଦିର କଟକ ଚଣ୍ଡି ସବୁବେଳେ ଲୋକ ରୁହନ୍ତି ନା। ପୋଲିସି ଫୋଲିସି ଜଗନ୍ତି।
କିଏ ନୂଆ ମନ୍ଦିର କରିଦେଇଛି ନା, ଆଗ ଭଳିଆ ଲୋକ ହଉଛନ୍ତି ନା ନାଇଁ? ଆଗ ମନ୍ଦିର ଟା ଭଲ ଲାଗେ ନା, ଏବେ ମନ୍ଦିର ଟା ଭଲ ଲାଗୁଛି?
ଆଗ ଆଗ ବି ଭଲ ଥିଲା, ଏବେ ବି ଭଲ ଲାଗୁଛି। କିନ୍ତୁ ଆଗ ଅପେକ୍ଷା ଏବେ ଟିକେ ବଢିଆ କରି ସେମିତି ଆଉ ମାର୍ବଲ ପକେଇକି, ଟ୍ୟାପ ଲଗେଇକି
ହୁଁ, ସବୁ ସୁବିଧା କରିଦେଇଛି ଆଉ। ହୁଁ ହୁଁ, ଆଉ ବାଲିଯାତ୍ରା ବୁଲିବାକୁ ଯାଅ?
ହଁ ବାଲିଯାତ୍ରା ଆସେ ତ ନିଶ୍ଚିତ ବୁଲିିବାକୁ ଯିବି।
ହୁଁ ବାଲିଯାତ୍ରାରେ ସବୁଠୁ କଣ ଭଲ ଲାଗେ?
ଖାଇବା ଯୁଆଡେ ଯାଆ, ଖାଇବା ଟା ଭଲ ଲାଗିବ, ନ ଖାଇକି ଆଉ ବୁଲାବୁଲି କରିବା
ନ ଖାଇଲେ ତ ବୁଲି ହବନି ନା, ଖାଇବାକୁ ପଡିବ। ଆଉ ମଟର ସୁପ୍ ଭଲ ଲାଗେ? ବାଲିଯାତ୍ରାରେ କଣ କଣ ଖାଅ ସବୁ, ବାଲିଯାତ୍ରାରେ ଠୁଙ୍କା ପରି ହେରିକା ବି
ହଁ ଅଁ, ମୋମୋ, ଗୁପଚୁପ, ଚାଟେ। ମଟର ସୁପ, ଚିକେନ ପକୋଡା।
ସେଇଠି ଯଉ ଅଛି ବୋଟ୍ କ୍ଲବ୍ କେବେ ଯାଇଛ?
କଣ?
ଯୋଉ ଅଛି କଟକରେ ଯୋଉ ବୋଟ କ୍ଲବ, ସିଲଭର ସିଟି ବୋଟ୍ କ୍ଲବ? ସେଠି ଅଛି ନା ଗୋଟେ କାଚର, ହଁ ଅ ସେଇଟା ଭଲ ଲା
ଦି ଥର ଖଣ୍ଡେ ଯାଇଛି ଆଉ।
ହୁଁ, ସେଇଟା ଭଲ ଲାଗେ ବୁଲିବାକୁ?
ହଁ ଭଲ ଲାଗିଲା।
ଜାଗା ଟା ତ ବହୁତ ଭଲ ସବୁ ଗଛ ଏରିଆ ଲାଗିଚି। ପୁରୀରେ ଫେମସ କଣ କହିଲ?
ପୁରୀରେ?
ହୁଁ ଉଁ ଖଜା ତ ସେଇଟା ଫେମସ, ଯେମିତି ଆମର କଟକରେ କଟକ ପ୍ରସିଦ୍ଧ ଦହିବରା। ରସନ୍ଦି ପୁରୀରେ।
ମଟର ସୁପ।
ହୁଁ ପୁରୀର ହେଲା ଫେମସ୍ ମଟର ସୁପ୍, ପୁରୀ ପ୍ରସିଦ୍ଧ ମଟର ସୁପ୍। ଆଉ କଟକରୁ ସବୁଠୁ ବେଷ୍ଟେ ଦହିବରା କୋଉଠି ମିଳେ? ସବୁଠୁ ଭଲ।
କଟକରେ କଟକରେ ପ୍ରସିଦ୍ଧ ଦହିବରା ନା ଆଉ କଣ ସବୁଠି?
ଆରେ ନା ମାନେ ମୁଁ କହୁଛି କି ମାନେ ସବୁଠୁ ବେଷ୍ଟ ମାନେ କଟକରେ ମାନେ କାହା ଦହିବରା ସବୁଠୁ ଭଲ ଲାଗେ?
ମୁଁ ଯୋଉ ବାରବାଟୀ ଷ୍ଟାଡ଼ିିୟମଥି
ହୁଁ ମାନେ ତା ନାଁ ଅଛି ନା ଏମିତି କୁନା ଟୁନା ଅଛନ୍ତି କାହ୍ନା ଅଛି।
ହଁ କୁନା ଟୁନା ଭଲ ଲାଗେ।
କଟକରେ କିନ୍ତୁ ରଙ୍ଗ ଦହିବରା ଭଲ ସବୁଠୁ ତା ପ୍ରାଇସ୍ ବି ଆପଟେକୁ ପଚାଶ ଟଙ୍କା ରଙ୍କ ଦହିବରା ରଙ୍କ ଯୋଉଟା ଅଛି ଷ୍ଟେଟ ମ୍ୟୁଜିୟମ ପାଖରେ ଗୋଟେ ଅଛି ଦହିବରା, ରଙ୍କ ଦହିବରା। ତା ତାର ସବୁବେଳେ ଭିଡ ହୁଏ।
କିନ୍ତୁ ଭଲ ଲାଗୁଥିବ।
ହୁଁ ସେଠି ସବୁଠି ଭଲ ସେଠି ସବୁବେଳେ ବି ଭିଡ।
ହୁଁ ଭଲ ଲାଗିଥିବ ମତେ ଭିଡ ହବ ନା।
ହଉ ରଜକୁୁ ନଲେ ଚାଲ ନନ୍ଦନକାନନ ଯିବା, ନନ୍ଦନକାନନରେ ବି ପଡୁଥିବ କଣ ସବୁ? ଭଲ।
ୱଁ। ଓ ହଉ ଖରା ତ ହଉଛି ଆଉ ଆଉ ଯିବ ତ କୁଆଡେ ଖରା ହଁ ଘୋରା ଘରା ପାଗ କଲେ ହଁ ଯିବ ବର୍ଷା ଫର୍ଷା ଟିକେ ଇ ହେଲେ ଭଲ ଲାଗିବ ବୁଲିବା ପାଇଁ ଅଁ ଖରେ ବୁଲିବାକୁ ଭଲ ପାଇବ ଏଇ ଝାଳ ଫାଳ ଇଏ ସିଏ ହେଇ
ଖରା ଏବେ ବହୁତ ଜୋରରେ ହଉଛି ଏବେ ଚାରି ଦିନ ଖଣ୍ଡ ବର୍ଷା ହେଲା ଏ ଆଉ ହଉନାହିଁ। ବର୍ଷା ହେଲେ ଟିକେ ରାତି କି ଭଲ ଲାଗେ ବସିବାକୁ।
ହୁଁ।
ହଁ ଆଉ।
ଖାଇଚ।
ଖାଇନୁ ଆଉ ଖରାରେ ତ କିଛି ଖାଇବାକୁ ଇଚ୍ଛା ହଉନି ଆଉ।
ହଁ ହଁ।
ଗରମ ଏମିତିଆ ହଉଛି କିଛି ଖାଇଉନି
ଭାତ ହେଲେ
ଭାତ ଏକାଥରେ ଖାଇବୁ ତିନିଟା ବେଳକୁ ଆଉ
ହୁଁ।
ଏମିତି ଗରମ ହଉଛି କିଛି ଖାଇବାକୁ ଇଚ୍ଛା ହଉନି। ଖାଲି ଇଚ୍ଛା ହଉଛି ପଖାଳ ଖାଇବା। ସବୁଠୁ ବେଶ୍ ଦହି ପଖାଳ ହଁ। ପାଣି ତ ମେନ୍ ନା ପାଣି ନ ପିଇଲେ କିଛି ହବନି।
ହଁ।
ସବୁଠୁ ବେଷ୍ଟ। ପଖାଳ କରିଦବ ଦହି ପଖାଳ ଖାଇବ ଖରାଦିନେ।
ଦହି ପଖାଳ ବଡିଚୂରା ଶାଗ ଭଜା।
ହୁଁ। ବଡିଚୁରା ଶାଗ ଭଜା ଆଳୁ ଭଜା ନହେଲେ ତ ପଖାଳ ଖାଇବା ମୁସ୍କିଲ।
ହା ଆଳୁ ଭଜା ମାଛ ଛଣା
ହୁଁ ଆଉ ରଥଯାତ୍ରା କୁ କେବେ ପୁରୀ ଯାଇଚ।
ହଁ ଯାଇଛି ଦି ତିନିଥର ଯାଇଛି ଛୋଟବେଳେ କିନ୍ତୁ ଏବେ ଆଉ ଯାଇନି।
ହୁଁ ଡୋରି ଲାଗିଲେ ଯିବ ଡୋରି ଲାଗୁନି ଆଉ।
କିନ୍ତୁ ଅନ୍ୟ ଟାଇମ୍ ରେ ଯାଉଛି କିନ୍ତୁ ରଥଯାତ୍ରା ସବୁବେଳେ ଭିଡ ନା ଲୋକ ପୁରା ହଁ ଲୋକ ଏତେ ନା କିଏ ଯାଉଛି ଦଳା ଚକଡାରେ ଗୋଡ ହାତ ଚଢଚାଡି ଯାଉଛନ୍ତି। ସେଇଥିପାଇଁ ଜାଏନି ଆଉ। ହାଁ।
ଲୋକ ଚପାଚପି ରେ କେତେ ମାନେ ମରି ଯାଉଛନ୍ତି ବି
ହୁଁ। ସେଇଥିପାଇଁ ଯାଉନୁ ଆଉ ଫାଙ୍କା ଟାଇମ ରେ ହେଲା ହଁ ଯିବ ବୁଲିଆଲି ଆସିିବ। କଣ ଭିଡରେ କୁଆଡେ ଯିବ ଭିତରକୁ।
ହଁ। ଆଉ ପୁରୀରେ କେବେ ଟଙ୍କ ତୋରାଣି ପିଇଚ କେମିତି ଲାଗେ।
ହଁ ଭଲ ଲାଗେ ଏବେ ତ ଆଉ ମିଳୁନାହିଁ ଭିତରେ ମିଳୁଥିଲା। ଏବେ ବାହାରେ ବି ମିଳୁନାହିଁ ଭିତରେ ବି ମିଳୁନାହିଁ।
ହଁ ସେ ଲୋକନାଥ ମନ୍ଦିର ପାଖରେ ମିଳୁଛି।
ଏ ଖରାଦିନେ ହିଁ ମିଳୁଛି ଏବେ ମିଳୁଛି କି ନାହିଁ କିନ୍ତୁ ଆର ବର୍ଷ ତ ଖରା ଦିନେ ମିଳୁଥିଲା।
ହୁଁ ମିଳୁଥିବ ଏବେ ବି।
ଏବେ ବି କଣ ମନା କରିଥିଲେ କଣ ବନ୍ଦ ବାହାରେ ବି ବିକ୍ ମାନେ ଏ କେହି ଦେବେନି ନା କଣ ନ୍ୟୁଜରେ ହେଇଥି ନା କଣ
ହେଇଥିବ ମିଳୁଥିବ ମୁଁ ଯେବେ ଯାଇଥିଲି ତ ପିଇଥିଲି ଲୋକନାଥଙ୍କ ପାଖରେ।
ହଁ ମୁ ବିଦ ବା ବରଦାନ୍ତରେ ସବୁଠି ଖରା ହେଲେ ନା ସେ ଦିଅନ୍ତି।
ହୁଁ।
ସବୁବେଳେ ଲୋକ ନା ସେ ପିଅନ୍ତି ଆଉ। ଅ
ହଉ ଏ ବର୍ଷ ରଥଯାତ୍ରା କୁ ଯିବା ସାଙ୍ଗ ହେଇକି ପୁରୀ ଆଉ।
ହଉ ଅ ହଉ ଫୋନ କଲେ ଯିବା ଆଉ।
ହ ହଉ ରଖୁଛି।
ହଁ ହଁ।
ହଉ।
ହ ରଖ।